ହାଲୋ।
ହଁ କ'ଣ କରୁଛୁ?
ହୁଁ ଏଇଠି ଖାଉଥିଲି ଆଉ ଖାଇକି ଜଷ୍ଟ ଆସ ସେଲି ଖାଇକି
ହଁ ଆଉ କ'ଣ କହ
ହୁଁ କ'ଣ ଖାଇଲୁ?
ମୁଁ ଖାଇଥିଲି ପଖାଳ ଭାତ
ହଁ
ଆଳୁ ଭଜା ଶାଗ ଭଜା ଆଉ ବଡି ଚୁରା
ଏଇ ମଦରଙ୍ଗା ଶାଗ ହେଇଥିଲା ବଡିଚୁରା ଆଳୁ ବାଇଗଣ ଭଜା ହେଇଥିଲା।
ଉୁଁ ହୁଁ ମଦରଙ୍ଗ ଶାଗ ସେଟା କୋଉଠି କ'ଣ ମିଳେ ନା କ'ଣ ହାଟ ବାଟ ରେ
ଏମ୍ -ବାରିଆଡେ ହୁଏ ମଦରଙ୍ଗା ଶାଗ ଏମିତି ମନକୁ ମନ ଉଠେ ତାର ଗଛ ଲଗେଇବାକୁ ପଡେ ନା
ଓ- ହ -ହ -ହ।
ହଁ ମଦରଙ୍ଗା ଶାଗ ହେଇଥିଲା।
ଆମ ଆଡେ ବିଲରେ ମିଳେ।
ହଁ ବିଲରେ ମିଳେ ବାରି ଆଡ଼େ ବି ହୁଏ ପୋଖରୀ- ପୋଖରୀ ସାଇଡ ରେ ଏମିତି ମିଳେ।
ହୁଁ -ହୁଁ ମଦରଙ୍ଗା ଶାଗ ଆଉ ଚଢେଇ ଗୁଡି ଶାଗ ଆଉ ଗୋଟେ କଣ ଥାଏ ଯଉ କାଣି ନେଉଟିଆ ହୁଁ।
ପିତା ଶାଗ, ମୋତି ଶାଗ ହଁ ପିତା ଶାଗ ବି ହୁଏ ତାପରେ ସେଠୁ କେତେ ପ୍ରକାର ଶାଗ ଅଛି। କଳମ ଶାଗ ଗୋଟେ ଥାଏ କଳମ ଶାଗ
ହୁଁ କଳମ ଶାଗ ଟା କଳମ ଶାଗ ଟା ବଢିଆ ଲାଗେ ନା।
ହଁ ବଢିଆ ଲାଗେ। ତୁ କଣ ଖାଇଚୁ?
ମୁଁ ଖାଇଚି ପଖାଳ ଆଳୁ, ବାଇଗଣ, ଟମାଟୋ ସବୁ ଚୁଲିରେ ପୋଡ଼ା ହେଲା
ହଁ।
ଆଉ ତା ସହିତ ଶାଗ ହେଟା କଣ
ହଁ।
ସଜନା ଶାଗ ଆମର ଭଜା ହେଇଥିଲା।
ହଁ।
ଆଉ ପୋଟଳ ଚିପ୍ସ ହେଇଥିଲା କଲରା ଚିପ୍ସ ହେଇଥିଲା ହୁଁ।
ଆରେ ତୁ କହୁଥିଲୁ କଣ ତମର ଘର କାମ ହବ ବୋଲି।
ହଁ ବା ଘର କାମ ହବ ମୁଁ ସେଇ ଯୋଗୁ ଫୋ- ଫୋନ୍ କରିଥିଲି ତତେ ଯେ ତମ ସିଆଡେ କଣ ମିସ୍ତ୍ରୀ ଫିସ୍ତ୍ରୀ ମିଳିବେ କି?
ହଁ ମିସ୍ତ୍ରୀ ମିଳିବ ଆମର ବି ଏପଟେ କଣ କହିଲୁ ବାଲି, ସିମେଣ୍ଟ, ଗୋଡି, ରଡ୍ ଏଇ ସବୁ ର ଗୋଟେ ଦୋକାନ ଅଛି ଆମର ଏଇ ଗାଁରେ।
ତମର ନା ତୋ ସାଙ୍ଗର ନା କାହାର?
ନାଇଁ ଆମର ଏଇ ଗାଁରେ ଜଣେ ଲୋକ କରିଚନ୍ତି ଏମିତି ବାଲି, ସିମେଣ୍ଟ, ଗୋଡି, ରଡ୍ ଏସବୁ। ବୁ ଦୋକାନ କରିଚନ୍ତି। ଆଉ ତମର ଯଦି ଦରକାର୍ ହବ ମତେ କହିବ ମୁଁ ମାନେ କମ୍ ପଇସାରେ ମୁଁ କମ୍ ରେଟ୍ ରେ ମୁଁ କିଣେଇଦେବି ସବୁ ଜିନିଷ। ବାଲି, ସିମେଣ୍ଟ, ଗୋଡି, ରଡ୍ ହୋଲସେଲିଂରେ।
ଉଁ -ହଁ।
ଆଉ ତମର କଣ ନିଁଅ ଖୋଳା ସରିଲାଣି ଘର ପାଇଁ?
ହଁ ବା ନିଁଅ ଖୋଳା ସରିଲାଣି ଦେଖିଲାବେଳ କୁ ଆଡେ ବର୍ଷା ହେଲା ଭାରି ହଇରାଣ କହନି କହନି। ହେଟାକୁ ଫେରେ ଘୋଡ଼ା ଘୋଡି କଲୁ। ଠିକି ନିଁଅ ଖୋଳା ହେଇଚି ତାପରେ ହେଇ ଯଉ କଣ ଖୁଣ୍ଟ ବସେନି ଯଉ ରଡ୍ ରେ?
ହଁ ରଡ୍ ରେ ଖୁଣ୍ଟ ବ-ପ୍ରିଣ୍ଟ ଢଳେଇ ହେରିକା ସବୁ ପଡେ।
ହୁଁ ସେଗୁଡା ଆଜି ସବୁ କଟାକଟି ହଉଥିଲା ଏଇ ଲୋକ ଆସି କରୁଥିଲେ ତାପରେ କହିଲେ କି ଭଲ ମିସ୍ତ୍ରୀ ହେଲେ ଯିଏ କିି ସବୁ ଜାଣିଥିବ- ହଁ। ସେ ଆସି ଘରଟା ବନେଇବ ଆମର ଦିଟା ବେଡରୁୁମ୍ ହବ ଆଉ ଗୋଟ୍ ଟେ ରୋଷେଇ ଘର ହବ
ହଁ।
ଡାଇନିଙ୍ଗ୍ ହବ ଆଉ ଆଟାଜ୍ ବାଥରୁମ୍ ରହିବ
ହଁ।
ହେଲା କି ଆଉ ଠାକୁର ଘର ବି ଅଛି ତ ସେଇତ ଠାକୁର ଘର ଗୋଟେ ରହିବ।
ହଁ।
ଶିଡ଼ିଘରଟା ଯେମିତି ହେଲେ ତ ରହିବ।
ହଁ।
ଉ ହୁଁ ଆମେ ଭାବୁଚୁ ତାକୁ ପୁରଣରେ ଦେଇଦବୁ। ଆଉ କିଏ ଦାୟିତ୍ଵ ନବ?
ନାଇଁ ତୁ ଯଦି କହିବୁ ମୁଁ ଏପଟେ ବି ବୁଝିଦେବି ଆମର ଭଲ ମିସ୍ତ୍ରୀ ଅଛନ୍ତି ବ ଆମ ଗାଁରେ ମୁଁ ବୁଝିଦେବି।
ହୁଁ।
ବୁଝିଲୁ।
ନାଇଁ ସେଇ ପୁରଣକୁ ନେବେ କି ପଚାରିବୁ ତ।
ହଁ ହଁ ଠିକ୍ ଅଛି। ଆଉ ତମର ସବୁ ବାଲି ବାଲି ଗୋଡ଼ି ରଡ଼ ସିମେଣ୍ଟ ଆସିଗଲାଣି?
ହୁଁ ଶୁଣୁନୁ ପୋରଣକୁ ନେବେ ଯେ ତି ରେଟ୍ ତାଙ୍କ ସହିତ ଆଗ କଣ୍ଡିସନ୍ କରେଇବୁ।
ହଁ।
ଆଉ ଟିକେ ଟିକେ କହିବୁ ଟିକେ କମ ରେଟ୍ ରେ କରେଇବେ ଆମର। ହେଲା ହୁଁ କମ୍ ରେଟେରେ ଟିକେ କରେଇବେ ଆଉ।
ହଁ ମୁଁ ବୁଝିବି କମ୍ ହୋଲସେଲ୍ ରେଟ୍ ରେ ତେ ବେଶ୍ ବାଲି ସିମେଣ୍ଟ ଗୋଟେ ଗୋଡ଼ ଆଉ।
ହଁ ସିଏତ ଦେବେ ଏଇ ଯୋଉ ନଉନାହାନ୍ତି ଏବେ କି ମାନେ ପୁରଣକ ଯୋଉ ଲୋକମୋ
ହଁ ହଁ ହଁ।
ହୁଁ ତାଙ୍କୁ ବି ଟିକେ କହିବୁ।
ହଁ। ଆଉ ତମର ଯୋଉ ବର୍ଷା ହଉଥିଲା ନିଅଁ ଖଳାଇଥିଲା କହୁଉଥିଲୁ ରଡ଼ ହେରିକା କଟାସରି ଥିଲା କେବେ ପୁଣି କାମ ଷ୍ଟାର୍ଟ ହବ ବର୍ଷାତ ତ କମିଯିବଣି ପୁଣି ପାଗ ଟିକେ ଫିଟିଗଲେ।
ନାଇଁ ବା ଆମେ ଜାଣିନୁ ଲଘୁ ଲଘୁଚାପଟା ଆଜିଠୁ ଷ୍ଟାର୍ଟ ହେଲା। ସିଏ ନିହାତି ତିନି ଦିନି ରହିବ।
ହଁ।
ହୁଁ ତିନି ଦିନ ରହିଲା ପରେ ଆଉ ତା ପରେ ଯାଇ କାମ ହବ ଆଉ ଲଘୁଚା ଜବର କେମିତି କାମ କରିବୁ ଆମେ।
ନାଇଁ ବର୍ଷା ଟା କମିଯାଉ ପାଗ ଟା ଫିଟିଗଲେ କାମ ଷ୍ଟାର୍ଟ କରିବୁ ଆଉ।
ହୁଁ ହୁଁ।
ହଁ। ହଉ ନିଅଁ ଯୋଉ ଖୋଳା ହେଇଥିଲା ପାଣି ତ ହେଇଯିବଣି ସେଥିରେ ବର୍ଷା ପାଣି
ନାଇଁ ବା ଆମେ ଘୋଡେ଼ଇ ଦେଇଛୁ ପାଲ ଫାଲ ପକେଇକି ଘୋଡେ଼ଇ ଦେଇଛୁ। ଆଉ ମାଟି ସବୁ ସାଇଡ଼ରେ ରଖିଦେଇଚୁ ଯେମତି କି ଖାଲରେ ପାଣି ପଶିବନି।
ହଁ।
ହେରା ହଇରାଣ ହବୁଫେରେ।
ହଁ ହଁ ରଡ଼ ବସିକି ଉ ଢାଳିବେନା?
ନାଇଁ ମୋ ସେଇଟାବା ହେଇନି।
ହଁ ଖାଲି ରଡ଼ କଟାହେଇକି ଥୁଆ ହେଇଚି?
ହୁଁ।
ଓହୋ।
ହୁଁ ଆମ ଏପଟେ ସେ ଯୋଉ ଚିପ୍ସ ଗୁଡ଼ା ଦଉନାହାନ୍ତି ସେଟା ଟିକେ ମାନେ ବହୁ ରେଟ୍ ନେଉଚନ୍ତି।
ନାଇଁ ଆମର ଏପଟେ କମ୍ ରେଟ୍ ଅଛି କମ୍ ପଇସାରେ ମିଳିଯିବ ଏପଟେ ଚିପ୍ସ୍ ର
ହଁ।
ମତେ କହିବୁ ହଁ ମ ହଁ ମତେ କହିବୁ ହେଲା କି।
ହୁଁ।
ଯଦି ବାଲି ସିମେଣ୍ଟ ଗୋଟେ ଗୋଟେ ଦରକାର ହବ ମତେ କହିବୁ।
ଆଉ ସିମେଣ୍ଟର ରେଟ୍ କଣ କେମିତି ରହୁଯି ଗୋଟେ ପ୍ୟାକେଟରେ।
ସିମେଣ୍ଟ କଣ ସେମିତି ଚାରିଶହ ପାଶହ ଏମିତି ରହୁଛି ଆଉ ସିମେଣ୍ଟ ଅନୁସାରେ ଅଲଟ୍ରାଟେକ। ରାମକୁତ୍
ହଁ ଆଉ କୋଉ ରଡଟା ଆଇଁଲେ ଭଲ ହବ କହିଲୁ କୋଉ ଷ୍ଟିଲରୁ।
ଟାଟା ରଡଟା ଭଲ ହବ।
ହଁ ହଁ ହଁ।
ବୁଝିଲୁ ଟାଟା ରଡ ଭଲ ହବ ତାପରେ ତମ ଢଳେଇ ପଡିଲା ପରେ ରଡ ଢଳେଇ ପଡିଲା ପରେ ପୁଣି ତମର ତାପରେ ସେଉଠୁ ପ୍ରିଣ୍ଟ ଢଳେଇ ହବ ତାପରେ ଇଟା କାନ୍ଥ ଗଡା ହବ ବହୁତ୍ କାମ ଅଛି ତ।
ହଁ।
କାନ୍ଥ ଗଢା ହେଲା ପରେ ପୁଣି ତାପରେ ନିମଟାଲ ପଡିବ। ତାପରେ ସେଉଠୁ ଓ ନିମଟାଲ ପଡି ସାରିଲା ପରେ ତାପରେ ସେଉଠୁ କାନ୍ଥ ପୁଣି ଗଢା ହେଇକି ସଟରିଙ୍ଗ ହବ। ତାପରେ ତମର ଛାତ ପଡିବ ବୁଝିଲୁ। ଛାତ ପିଡିଲା ବେଳକୁ ବହୁତ ସିମେଣ୍ଟ ରଡ ବହୁତ ଦରକାରେ।
ହୁଁ।
ଆମର ଏପଟେ ଆମର ଏପଟେ ବୁଝିଲୁ ସଟରିଙ୍ଗ ବି ଲୋକ ଅଛନ୍ତି ଯଦି କହିବୁ ବି ସଟରିଙ୍ଗ କରିଦେବେ ଛା ତ ଯେତେବେଳେ ପଡିଲା ବେଳେ ମୁଁ କମ୍ ପଇସାରେ କରେଇଦେବି ସ
ହଁ ସେ ଯୋଉ ଆସେନି ମିକ୍ସଚର ମେସିନି ଡା
ହଁ ମିକ୍ସଚର ମେସିନି ବି ଆମର ଏପଟେ ପାଖାପାଖି ଗାଁରେ ଗୋଟେ ଅଛି ମିକ୍ସର ମେସିନି। ସେପଟେ ବି ତାଙ୍କର ଲୋକ ଅଛନ୍ତି ବି ଯୋଉମାନେ ଢଳେଇ ପକାନ୍ତି। ସେ ବି ଏକାଥରେ ମିକ୍ସଚର ମେସିନ୍ ନେଇକି ଢଳେଇ ବି ପକେଇଦେବେ।
ହଁ ତ ଛାତ ପଡଇଲାବେଳକୁ ନେଇ ଆଣିବାକୁ ପଡିବ।
ହଁ ଛାତ ପିଇଲା ବେଳକୁ ତ ଯାହା ଯାହାବି ହେଲେ ଆଣିବାକୁ ପଡିବ ନା ମିକ୍ସଚର ମେସିନ୍।
ହୁଁ ମିକ୍ସର ମେସିନି ଟା ମାନେ ଆଗରୁ ମିକ୍ସଚର ମେସିନି ଯେତେବେଳେ ନଥିଲା ଲୋକମାନେ ବୁହାଉ ଥିବେ ଯେ କହନି ଉ ଉପୁରକୁ ପୁରା
ହଁ ବା ଲୋକମାନେ ନିଜେ ଫେଣ୍ଟିକି ତାପରେ ସେଢ଼ି ଗୋ ହେଇଥିବ ବାଉଁଶରେ ସେଡି ହେଇଥିବ ବଡ
ହୁଁ।
ଲୋକ ଯୋଉ ଆମର କଡେଇ ମିଳେ କଡେଇରେ ଯୋଉ ଭରିକି ସବୁ ସିମେଣ୍ଟ ଗୋଡି ସବୁ ଫେଣ୍ଟା ହେଇଥିବ ସିମେଣ୍ଟ ବାଲି, ଗୋଡି ଥଣ୍ଡା ହେଇଥିବ ସେଇଆକୁ ନେଇକି ଛାତକୁ ଇଏ କରିକି ପକେଇ ବହୁତ କଷ୍ଟ ହଉଥିଲା ଆଗୁରୁ। ଆଉ ଏବେ ମିକ୍ସଚର ମେସିନି ହେଇଗଲା ପରେ ବହୁତ ସୁବିଧା ହେଲା।
ହୁଁ।
ହଁ ମତେ କହିବୁ ଆଉ ଛାତ ଯେତେବେଳେ ପ ପଡ଼ିବା ପୂର୍ବରୁ ଯଦି ଅଧିକ ଦରକାର ହେଲା ସିମେଣ୍ଟ ହେରିକା ମତେ କହିବୁ ଆଉ।
ହୁଁ ତାପରେ ସେ ସେ ଘର କଣ ଏକାଥରେ ଟେରାସିନ୍ ହବ ବୋଧେ।
ହଁ ସିଏ ଏକାଥରେ ଟେରାସି ନେଇକି କାମ ହବ।
ହଁ ଏବେ ଆଉ ଫ୍ଲ ଯୋଉ କଣ ଫ୍ଲସ୍ କରୁଥିଲେ କରୁନାହାନ୍ତି ଏକାଥରେ
ନାଇଁ ଏବେ ଆଉ ଫ୍ଲସ୍ ନାଇଁ ଏକାଥରେ ପ୍ଲାଏ ଦେଇକି ଛାତ ପକଉଛନ୍ତି ଆଉ ଫ୍ଲସ୍ ଆଉ ନାହିଁ ଆଗୁରୁ ଫ୍ଲସ୍ ଥିଲା ତାପରେ ଫ୍ଲସ୍ ଛଡା ହଉଥିଲା ସ ହଁ ଏବେ ଆଉ ସେମିତି ନାହିଁ ଏବେ ଏକାଥରେ ଛାତ ପକେଇ ଦଉଛନ୍ତି ସେଇଥିରେ ସବୁ ମାନେ ପ୍ଲାଏ ହେରିକା ଦେଇକି କାମ ହେଇଯାଉଛି।
ହୁଁ, ହୁଁ, ହୁଁ।
ହଁ ଆଉ?
ସେଇ ଯୋଉ ରଡ ସେଥିରେ ପୁରା ରାତି ରାତି ବୋଧେ ରଡ କାଟିବେ ଆଉ ଛାତ ପକେଇଲା ଦିନ ଆଉ।
ହଁ ହଁ।
ହୁଁ ନିହାତି ଆମର ସେ ବହବ କେତେ ପାଞ୍ଚଶହ ସ୍କ୍ୟାର ଫୁଟ୍ କି ଛଅଶହ ସ୍କ୍ୟାର ଫୁଟ ର ଘର ହବ ବୋଧେ ନା କେତେ ହବ?
ହଁ ସେ ପାଞ୍ଚଶହ ଛଅଶହ ସ୍କ୍ୟାର ଫୁଟ ର ଘର ହବ।
ହଁ। ସେତିକି ବେଳକୁ ତ ଦରକାର ବି ପଇସା ବହୁତ ଦେଖିବା ଗୋଟେ ଗ୍ରୁପ ରୁ ଉଠେଇବା।
ହଁ ହଁ ଓ ଛାତପ ଛାତ ପଡିବା ଟା ଟିକେ ଅଧିକ ଖର୍ଚ୍ଚ।
ହୁଁ ଛାତ ପକେଇଲା ବେଳେ ଦେଖିବା ଆମ ଗୁରୂପ ରୁ ଉଠେଇବା କେତେ ଲକ୍ଷ ଦେଖିଆ ଉଠେଇବା ଦଦି ଦେବେ କେତିକି ଆଲାଉ ଥିବ ତାଙ୍କର ନା ଆମେ ମେମ୍ ବର ଅଛୁ ମେମ୍ବର କୋରେବେ ହୁଁ। ଆଉ ଲାମ୍ବା ଲୋନ କରିଆ ହୁଁ ଏବେଠୁ କହିଲେ ସେମାନେ ଫରେ ସେତେବେଳକୁ ଲୋନ କରିବେ।
ହଁ ଆଉ ତମର ତ ଛାତ ଯୋଉଦିନ ପଡିବ ବି ହଁ କହ ନା ନା ନା ପଇସାବି ଆ ରେଞ୍ଜମେଣ୍ଟ କରିବାକୁ ପଡିବ ଛାତ ପଡିବା ପାଇଁ। ତାପରେ ତମର ତ ଯୋଉଛା ତ ପଡିବ ସେଦିନ ତ ଘାଣ୍ଟ ହବ କି କଣ ମାଛ ଘାଣ୍ଟ?
ହୁଁ ହଁ ବହୁତ ଲୋକ ଖାଇବେ ନା।
ହଁ ମାଛ ଘାଣ୍ଟ ହବ ସେଦିନ ଆଉ ବର୍ଷା ହବା ପୂର୍ବରୁ ତମକୁ ବି କାମ ସାରିବାକୁ ପଡିବ। ଯୋଉଦିନ ବି ବର୍ଷା ନଥିବ ଯୋଉଦିନ ବର୍ଷା ନଥିବ ସେଦିନ ତମ ଛାତ ପକବାକୁ ପଡିବ କିନା ଯଦି ବର୍ଷାଟା ହେଇଗଲା ଛାତ ପଡ଼ିବାଟା ପ୍ରବଲେମ୍ ହେଇଯିବ ଅସୁବିଧା ହୋଇଯିବ।
ହୁଁ ନଷ୍ଟ ହେଇଯିବ ନଷ୍ଟ କରିଦବ ଛାତକୁ।
ହଁ ବା। ଆଉ ତାହେଲେ ମତେ ହ
ହଉ।
ଜଣେଇବୁ ମତେ ଛାତ ପଡିଲା ଦିନ ଯଦି ଅଧିକା ମେଟେରିଆଲ ଦରକାର ହବ ବାଲି, ସିମେଣ୍ଟ, ଗୋଡି, ଇଟା ମତେ ଜଣେଇବ ମୁଁ ଇଆଡେ ବୁ ବୁଝିଦେବି ଆଉ ଇଆଡ଼େ ବି ଯଦି ଯିବ ବାଲି, ଗୁଡ଼ି ସିମେ, ଣ୍ଟଟା ତାହେଲେ ସେମାନେ ଯେଉଁ ଗାଡ଼ିରେ ନେବେ ସ୍ ସେ ଗାଡିର ଭଡା ପଇସା ବି ଲାଗିବ।
ହୁଁ ସେ କଣ ଟ୍ରାକ୍ଟରରେ ଆଣିବେ ନା ଯୋଉ ଆମର ହାଇୱା ଆସେ ସେଇଥିରେ ଆଣିବେ।
ଅଧିକ ଯଦି ଲାଗିବ ତାହେଲେ ଟ୍ରାକ୍ଟର ରେ ପଳେଇବ ଖାଲି ବାଲି ଟା ଯଦି ଏକ୍ସଟ୍ରା ଅଧିକା ଲାଗିବ ହାଇବାର ତମେ ଯେତିକି ବି ଛାତ ପଡିବ ଛାତ ଟାଇପ ର ଘର ହବ ଅଳ୍ପ କେତେଟା ଦିଟା ରୁମ୍ କହୁଥିଲୁ ବା ଆ ତମର ଗୋଟୋ ଟ୍ରାକ ଟ୍ର ବାଲିରେ ହେଇଯ ଗୋଟେ ଟ୍ରାକ୍ର ଦେଢ ଟାକଟର ବାଲିରେ ହେଇଜିବ।
ହୁଁ ତାପରେ ଫେର ଦରକାର ହେଲେ ଆଣିବା ଆଉ କାହି ଅଧିକା ଆଣିକି ଗଦେଇବା ଏଇଠି।
ହଁ ହଁ।
ହୁଁ ଦରକାର ହେଲେ ସେଠି ଧାଉ ଫେର କହିଦେଲେ ମାଲିକଙ୍କୁ ସେ ଫେର ପଠେଇଦେବେ ଆଉ ହୁଁ।
ଆଉ ତାହେଲେ ବର୍ଷା କମିଗଲା ପରେ ଲଘୁଚାପ ଯଦି ନଥିବ ଘର କାମ ଟିକେ ଷ୍ଟା ଆରମ୍ଭ କରିଦିଅ।
ହଁ ଏଇ ଲଘୁଚାପ ଟା କମିଯାଉ
ହଁ ଆମର ଗୋଟେ ରୋଡ ହେଇ କାଇରେ ଢଳେଇ ପକେଇକି ପ୍ରିନଟ୍ ଢଳେଇରେ ପକେଇି ଘର କାମ ଟା ଷ୍ଟାର୍ଟ କରିଦିଅ ଯେତେ ଜଲ୍ଦି ଘର କାମ ଷ୍ଟାର୍ଟ କରିଦଉ ନ ଲଘୁଚାପ ହଉଛି ମାନେ ବର୍ଷା ଟା ଆଗକୁ ହବ ନା କଣ୍ଟିନ୍ୟୁ। ବର୍ଷା ଟା ହବ ହଁ ଆଉ ଏମିତି ସବୁ କଥା ଆଉ।
ହୁଁ
ଆଉ ତାହେଲେ ଖାଇସାରିଲୁଣି?
ହଁ ବା ଖାଇ ସାରିଲିଣି ଆଉରି। ସେଇ ବା ଭାତ ଏରା ଖାଇଛି ପଖାଳ ଏରା ସବୁ ଖାଇଛି।
ଓହୋ
ହଁ କଣ ସେ ଘର ଟା କେମିତି କଣ ହବ ସେଇ ଟେନସନ ଯାହା ହଉ ତୁ ଟିକେ ରିଲାକ୍ସ କରିଦେଲୁ ମାଇଣ୍ଡ ରେ। ଯେ ତୋର ସବୁ ଚିହ୍ନା ଅଛନ୍ତି ଟିକେ କମ ରେଟ ରେ ବି କରଇ ଦବୁ ସେଇଟା ଟିକେ ଖସି ଶିଲାଗିଲା ଶୁଣିକି।
ହଁ ଆଉ ତାହେଲେ ତୁ ଜଣେଇବୁ ମତେ ଆଉ ଘର କାମ କଥା କଣ ସବୁ ମେ ଦରକାର ଦାଲି ଗୋଡ଼ି ସିମେଣ୍ଟ ଇଟା ହେରିକା ମତେ ଜଣେଇବୁ ହେଲା କି। ଆଉ ମୁଁ ରଖୁଛି ଆଉ ହଁ ହଉ ମୁଁ ରଖୁଛି ହଁ।